ହୁଁ ଏଇ ପ ପଢ଼ୁଥିଲି ଆଉ।
ଓହୋ। ହଁ। କଣ ପଢ଼ୁଚ?
ପ୍ଲସ୍ ଥ୍ରୀ।
ହଁ।
ତମେ ଏବେ କଁ କରୁଚକି?
ବସିଚି ଆଉ କାମ ଦାମ ସରିକି ଆଉ।
ଅ ତମେ ଏବେ ମାନେ କୋଉ କ୍ଲାସରେ ଏବେ ପଢୁଚ?
ନା ମୁଁ କିଛି ପଢ଼ୁନି ମୁଁ ଅଲରେଡି ମ୍ୟାରେଟ୍।
ଓ ଆଚ୍ଛା ଆପଣ ମ୍ୟାରଜ୍ କରି ସାରିଲେଣି।
ହଁ ମୁଁ ପଢ଼େନି।
ଆଜ୍ଞା ମୋର ପ୍ଲସ୍ ଥ୍ରୀ ଚାଲିଚି ଏବେ।
ପ୍ଲସ୍
ଆଁ ଆପଣ ଟିକିଏ ନେଟୱାର୍କ ଅଁ ସେକେଣ୍ଡ ଇୟର ହବ।
ମୋ ଆଜି।
ଆଚ୍ଛା ଆଚ୍ଛା ହଁ ଟିକେ ଆପଣଙ୍କ ବୟସଟା କଟୁଥିଲାତ ହଁ ଏବେ ଶୁଣା ଶୁଣ ଯାଉଚି ଶୁଣ ଯାଉଚି।
ଅଁ ହୋ ହଉ ହଉ। ଆଉ ତମେ କଣ ପ୍ଲସ୍ ଥ୍ରି ପ୍ଲସ୍ ଥ୍ରି ଫାଷ୍ଟ ଇୟର ଇୟାର ଥାଢ଼େ
ସେ ସେକେଣ୍ଡିର ସେକେଣ୍ଡିର ହୁଁ। କମ୍ପ୍ୟୁଟର ସାଇନ୍ସ।
ହଁ ହଁ।
ହୁଁ ଆପ
ଆଉ ଆଉ କଣ କ ପାଠ ପଢା ତ ଚାଲିଥିବ ତମ କଲେଜ ଖୋଲିଲାଣି?
ହଁ ହଁ ଏଇ ସତରରେ ଖୋଲିଲା। ଆପଣଙ୍କ ଘର କୋଉଠି କି?
ଆରପଟେ ଆଁ ଏଇ ଯୋଉ ଢେଙ୍କାନାଳ।
ଆଚ୍ଛା ଆଚ୍ଛା।
କାପ
ହ ଆପଣ କେବେବି ଜଏନ ହେଲେଣି ଏଇ ଆପ ରେ?
ମୁଁ ଏବେ ଏବେ ତ ମୁଇ ମାସେ ହେଲା ଜଏନ ହେଇଛି ଏଥିରେ।
ଆଚ୍ଛା ଆଚ୍ଛା ଆପଣଙ୍କୁ ପେମେଣ୍ଟ ବି ଆସିଲାଣି?
ହଁ।
କେତେଟା କଲ କରି ସାରିଲା ପରେ ଏମତି ପେମେଣ୍ଟ ଆସୁଛି କି?
ସେମିତି ମୁଁ ବିି ମୁଁ ଏଇ ବିଷୟରେ ଏତେ ମାନେ ଜାଣିନି କିଛି। ମତେ ଯିଏ ଦେଇଥିଲା ସିଏ ମୋ ରିଲେଟିଭ ହବ ତ, ତ ସିଏ ମତେ ଦେଇ ଥିଲା, ଆଉ ମତେ କହିଲା ତମେ କଲ କର ମୁଁ ବି ଏମିତି ବି ଜାଣିନଥିଲି ତିରିଶ ଟା କଲ ପରେ ଏଟା ସେ ସ ବୋଲି ଏଟା ବି ଜାଣିନଥିଲି ସେ ମତେ ଯାହା କହୁ ଖାଲି କହିଥିଲା ଆଉ କଲ କରିବ? କଥା ହବ ସେଇଥିାଇଁ ମୋ ଭଉଣୀ ବି ଏଇଥିରେ ମୋ ଭଉଣୀ କି ଆଡ କରିଥିଲା। ତ ତାର ମୋର କଥାହେଇ ହେଇକି ପଳେଆ ମୁଁ ଜାଣିନି ଯେ ଏମିତି ସମସ୍ତଙ୍କ ସହିତ କଥା ହୁଅନ୍ତି କି କଣ ଏଇ ସବୁ ସେ ଇନଫର୍ମେସନ ତମ ପାଇଁ ନଥିଲା ଆଉ।
ଆଚ୍ଛା ଆଚ୍ଛା।
ଆଉ ତମେ କୋଉଠି ମାନେ କୋଉଠି ରହୁଛ କଣ ତ ମାନେ ଏମିତି ପ୍ରାୟତଃ ଡାଟା ସବୁ ଦିଆଯାଏନି ତମେ ପଚାରିଲ ବୋଲି ମୁଁ କହିଦେଲି। ସେଇଥିପାଇଁ, ମାନେ ଏଇଥିରେ ଖାସ କରି ଏଇ ଆପରେ।
ଓ ଆଚ୍ଛା ମୁଁ ନୂଆ ଏସିଛି ତ ତ ମୁଁ ଜାଣିନି ସେ କଥା।
ହଁ ମାନେ ମୁଁ ଏଇଥିପାଇଁ ଆଣିଥିଲି ସେ ମତେ କହିଥିଲା ସେଇଥିପାଇଁ ନହ ଏ ସେ ତ ମୁଁ ମାନେ ତମେ ନୂଆ ଜଏନ କରିଚ ଏବେ?
ହଁ ହଁ।
ଅଁ ହ।
ମୁଁ ବି ମୋର ଗୋଟେ ଭଉଣୀ ତ କହିଲା ତ କହିଲା କି ତୁ ହଷ୍ଟେଲରେ ରହୁଛୁ ତ ତୋତେ ଟିକେ ସୁବିଧା ହବ। ତୁ ପକେଟ ମନୀ ପାଇଁ କିଛି ପଇସା ବି ମିଳିଯିବ ତ ତୁ ଟ୍ରାଏ କରେ ମୁଁ କହିଲି ହଉ ଠିକ ଅଛି ଦେଖିବା। କରିବା ନହେଲେ ତ ସେ କହିଲାଠୁ ମୁଁ କଲି।
ଓହୋ, ନାଇଁ ସେଥିରେ କିଛି ନାହିଁ ପାଠ ପଢା ତାଙ୍କେରେ ତ କରୁଛ କରୁଛ କିନ୍ତୁ ଏଇରେ ଏମତି ପରମାନେଣ୍ଟ ହୁଉ। ତିରିଶ ଟା କଲ ତିରିଶ ଟା କଲ କରିପାରିବ ଆଉ ତମେ କାହା ସହିତ କଥା ବି ହେଇକି ସିଏ ଯେ ତମକୁ କଲ୍ କରିବ କଥା ହେଇପାରିବ।
ଆପଣ ମତେ ଏବେ ଆଉ ଥରେ ରିଟର୍ଣ୍ଣ କଲ କରିପାରିବେନି କି?
ନାଁ ମୋର ଅଲେଡିି ତିରିଶଟା ହେଇସାରିଲାଣି ନା।
ଓ ଆଚ୍ଛା ଆପଣ ଏବେ ଖାଲି ରିସିଭ୍ କରିପାରିବେ?
ହଁ ହଁ।
ଆମକୁ ଯୋଉ ତିରିଶ କଲ ରୁ କଣ ଟୋଟାଲ ସବୁ ତ କଲ କରିବାକୁ ପଡିବନି ତ ପନ୍ଦ ଟା ରିସିଭ୍ ଆଉ ସମସ୍ତଙ୍କ କଲ।
ନା ନା ନା ନା। ତମେ ତିରିଶ ଟା କଲ କରିପାରିବ ତିରିଶ ଟା କଲ କରିପାରିବ ଆଉ ଯେ ଯେତେ ଚାହିଁବ ରିସିଭ କରିବ ସେମିତି ରିସିଭ କରିବାରେ ନାହିଁ ଯିଏ ତମକୁ କଲ୍ କର ସିିବ ତମ ଟାଇମ ଥିବ କଥା ହବ ମୁଁ ତ ଜମା ମୁଁ ଏମିତି ମୁଁ ଅନ୍ୟ କୋଲ ବେଶୀ ଆଟେଣ୍ଡ କରିନି ମୁଁ ଦିଇ ଚାରିଟା ଅନ୍ୟ କୋଲଟେଣ୍ଡ କରିଚି।
ଓଁହଁ ଆଉ ଏମିତି ରିସିଭ ଯୋଉ କରାହେବ ରିସିଭ ରେ ବି ପଇସା ଆସିବ ଆଉ କଲ ରେ ବି।
ହଁ ହଁ।
ରିସିଭ କଲ ମିଶା ହେଇକି ଗଣା ହଉଛି ନା ତିରିଶ ଟା କଲ ବୋଲି ନା ଅଲଗା ଅଲଗା।
ନା ନା ରସିପ କଲ ମିଶିକି ନୁହଁ ଅଲଗା ଅଲଗା ହେ ଟା ଅଲ ମାନେ ସେଟା ଅଲ ରିସିପ୍ଟା ସେଟା ଯିଏ କଲା। ତାର ହିଁ ତାର କେବଳ ଏଟା ଲାଭ ତମେ ଯୋଉଟା କଲ ସେଟା ତମର ହିଁ ହବ ଆଉ।
ଆଜ୍ଞା ଆଜ୍ଞା।
ଆଉ ହଷ୍ଟେଲରେ କଣ କେମିତି ତମର ଖାଇବା ପିଇବା।
ହଷ୍ଟେଲ ରେ ସେମିତି ଭଲ ତ ଦଉଛନ୍ତି। ଆଉ ଏବେ
ହଁ ସେମିତି ମାନେ ଯେମିତି ଚଳିଲା ଭଳିଆ ତ ଦଉଛନ୍ତି କେତେବେଳେ କେମିତି ଅଧିକା ଖରାପ ହେଇଯାଉଛି ଆଉ। ଆଡଜଷ୍ଟ କରିବାକୁ
ହଁ କାରଣ ଆମେ ବି ହଷ୍ଟେଲରେ ପାଞ୍ଚ ବର୍ଷ ରହିକି ଆସିଛୁ ନା ହଷ୍ଟେଲ ଖାଇବା ଖାଇକି। ତେଣୁ କରି ମୁଁ ଜାଣିଛି ହଷ୍ଟେଲ ଖାଇବା କେମିତିଆ ମୁଁ ସେଇଥି ପାଇଁ ପଚାରିଲି। ହଷ୍ଟେଲ ର ଖାଇବା ଟା କେତେ ଏବେ ଆକଚଲି ଯୋଉ ପ୍ଲସ ଟୁ ପିଲା କରୁଛନ୍ତି ପ୍ରାଇଭେଟ କିଉ ଗଭର୍ଣ୍ଣମେଣ୍ଟ ବଡ ବଡ ଭଲ ଖାଇବା ଦଉଛନ୍ତି କିନ୍ତୁ ସେତେବେଳେ ତ କଲେଜ ଆମେ ବି ଯୋଉ ପଢୁଥିଲୁ ଆମକୁ ଏମିତି ହେଇ ଖାଇବା ଡାଲି ପାଣି।
ହଁ ପାଣି ଡାଲି ହଁ ହଁ ସେଗୁଡା ସବୁ ସିଏ ହଷ୍ଟେଲର ମେନ୍ ହେଉଛି ପାଣିଆ ଡାଲି ବାସ।
ମେନ୍ ହେଲା ପୁରା ପାଣି ଡାଲି ଏଥରେ ଡାଲି ଅଛି କି ନାଇଁ ସେ
ହୁଁ ହୁଁ ତାପରେ ହଳଦୀ ଅଧିକା। ତାପରେ ଏ ଏବେ ସବୁ ନୂଆ ପିଲା ଆଡମିସନ କରିବେ ନା ତାଙ୍କ ପାଇଁ ଏବେ ଟିକେ ଭଲ ଭଲ ଖାଇବା ହବ। ତାଙ୍କୁ ଇମ୍ପ୍ରେସନ କରିବା ପାଇଁ କି ହଁ ଭଲ ଖାଇବା ଦିଆଯାଉଛି ହଷ୍ଟେଲ ରେ।
ଓହୋ ନନଭେଜ କେତେ ଦିନ ଦଉଛନ୍ତି।
ନନଭେଜ ବୁଧବାର ଆଉ ଶୁକ୍ରବାର ରବିବାର।
ଚିକେନ ମାଛ ଆଉ ଅଣ୍ଡା।
ଅଣ୍ଡା ହଁ ରାତିରେ ଅଣ୍ଡା ଆଉ ଆଜି ରବିବାର ଖାଲି ଗୋଟେ ଦିନ ଚିକେନ ଆଉ ଶୁକ୍ରବାର ବୁଧବାର ଖରା ବେଳେ ମାଛ।
ମାଛ।
ରାତିରେ ଅଣ୍ଡା ଆଉ ଆଜିର ରାତିରେ ଏମତି ଘାଣ୍ଟ ଦେବେ ଆଉ।
ହଁ ହଁ।
ହୁଁ।
ହଁ ହଷ୍ଟେଲରେ ଖାଇବା ତ ସେଇଆଉ ହଷ୍ଟେଲ ଖାଇବା ତ ସେଇ ଆଉ।
ସେଇ ତ ଜଷ୍ଟ ଗୋଟେ ପିସ୍ ମାଛକୁ ଚାରି ପିସ୍ ଚିକେନ ଏମତି ତ ଦିଅନ୍ତ ଆଉ।
ସେମିତି ତ ଦେବେ ଆଉ ଆମର ତ ଆମେ ଯେତେବେଳେ ଆମକୁ ଗୋଟିଏ ପରଟା ଦିଅନ୍ତି। ଗୋଟେ ସପ୍ତାହକୁ ଥ ଗୋଟେ ଦିନ ପରଟା କରିବେ ଗୋଟେ ପରଟା ଦେବେ।
ନା ନା ଓନ୍ ଆ ହୋ ନା ନା ଏମତିି ନୁହଁ। ଆମର ଘରର ଏତେ ହୁଏନି କୋଉ ଅକେଜନରେ ହବ ଯଦି ପୁରୀ କରିଦିଅନ୍ତି।
ତେ ଦିନ ପରଟା ଦେବେ କିନ୍ତୁ ଏତେ ପିଲା ଆକଚୁଆଲି ବହୁତ ପିଲା ହଷ୍ଟେଲରେ ନା ଆଉ ତେଣୁ କରି ଏତେ ସେ ପ ରୁଟି ଟା ସେକି ଦିଅନ୍ତି ପରଟା ଟା ଟିକେ ଟାଇମ ତେଣୁ କରି ସେ ପରଟା ଟା ଗୋଟେ ଗୋଟେ ଦିଅନ୍ତି ବଡ ବଡ ପରଟା ଦେଇଥିବେ କିନ୍ତୁ, କିନ୍ତୁ
ଓ ହୋ। ଆଚ୍ଛା ନା ନା ଏଠି ଏତେ ନୁହଁ ସବୁ ଛୋଟ ଛୋଟ ପରଟା ହଉ ଏ ରୁଟି ହଉ ଯାହା ବି ସବ୍ ଛୋଟ୍ ଛୋଟ ତାକୁ ଗୋଟେ ଥର ଭାଙ୍ଗି କି ପାଟରେ ପୁରେଇବା ତ ଆଉ ଗୋଟେ ଥର ଆଉ ଗୋଟେ ବାଇଟ୍ ଥିବ।
ଓ ହଁ ହଁ ହେ ହେ ହେ ହେ ଓ ଆଚ୍ଛା ଆଚ୍ଛା। ଟାଇମ ଅନୁସାରେ ଏହା ନହେଲେ ମୁଁ ହଷ୍ଟେଲ ୟାଥିରେ ହଁ ହଉ ଭଲ ହଷ୍ଟେଲ ଭଲ ପାଠ ପଢିବା ପାଇଁ ଯଦି ଯେ ପ ପଢ଼ିବା ପିଲା ଆଉ ହଷ୍ଟେଲରେ ଭଲ ପଢିପାରିବ ଶାନ୍ତିରେ ଫୋନ ଫୋନ ଆଲ୍ଲୋଉ ଅଛି ଆଉ ତମର ତ ଅଛି ଆ ଲାଗୁନି ଆଉ।
ହଁ ଏବେ ପ୍ଲସ୍ ଥ୍ରୀ ହେଲାଣିି ନା ତାର ଲାଗୁ ଅଛନ୍ତି ପ୍ଲସ୍ ଟୁ ରେ ନଥିଲା।
ଓହୋ। ହଁ ପ୍ରାୟତଃ ନା ଲାଇନ୍ ନଥାଏ ଆମର ବି ଆଲ୍ଲୋଉ ନଥିଲା ଆମର ଲଣ୍ଡ ଲାଇନ ଥିଲା। ହଁ ତମେ ଆମକୁ କଲ ଆସ ତମ କଣ କଥା ହବ ପାଞ୍ଚ ମିନ୍ଟି।
ଓହୋ ଆପଣଙ୍କ ଟାଇମ ରେ ଫୋନ ଆଲାଉ ନଥିଲା?
ନା। ପାଞ୍ଚ ମିନିଟ କଥା ହେବା ପାଇଁ ଲ୍ୟାଣ୍ଡ ଲାଇନ୍ ଥିଲା ଉଁ ଯାହାର ଫୋ ଫୋନ୍ ଆସିବାର ସନ୍ଧ୍ୟା ବଳେ ଦେଇଥାନ୍ତି ଟାଇମ ଆଉ ସକାଳୁ ଭୋର ଦେଇଥାନ୍ତି ଟାଇମ। ଘଣ୍ଟାଟେ ଯାହାର ଯୋଉ ଟାଇମରେ କଲ୍ ଆସିଲା ସେ କଥା ହେବ।
ଓ ଆଚ୍ଛା ଆଚ୍ଛା ତମର କଲେଜ କେତେ ବର୍ଷ ହେଲାଣି ସାରିଲା ବେଳକୁ?
କଲେଜ ହେଇ ତ ପନ୍ଦର ବର୍ଷ ହେଲା।
ଓହୋ।
ଆସିଲ କାହିଁ? ଉଁ। ସାରି। ଆଜି ପାଉଛି।
ଆଚ୍ଛା।
ଆଉ? ଆଜି କଣ ଖାଇଛ?
ଆଜି ଅଜା ଆମର ପିଠା ତରକାରୀ ହେଇଥିଲା ଆଜି ଖରା ବେଳେ ଦେବେ ଚିକେନ।
ଉଁ ପିଠା ତରକାରୀ ବି ତାହେଲେ କରିକି ଦଉଛନ୍ତି।
ନା ନା ପିଠା ଛୋଟ ଛୋଟ ଇଟିଲି ଭଳିଆ ତାକୁ ଏବେ ଚକୁଳି ପିଠା ସେଇୟାକୁ ଖାଇବୁ।
ଓ ହୋ।
ହଁ ପିଠା ସାଇଜ ଛୋଟ ଛୋଟ ରଖିଛନ୍ତି ଏକରେ ତାପରେ ଅଁ ଇଟିଲି ସାଇଜରେ ଦଉଛନ୍ତି ସେୟାକୁ ଖାଇବୁ ଫେର୍ ତିନିଟା କମ୍ପାଲସରି ଆଉ ଅଧିକ ନାହିଁ।
ଅଁ, ସେ କେତେ ଖଣ୍ଡ ପିଲା ରହୁଛନ୍ତି ତୋମ ହଷ୍ଟେଲ୍ ରେ?
ଆଜ୍ଞା।
ତୋମ ହଷ୍ଟେଲ୍ ରେ କେତେ ଖଣ୍ଡେ ପିଲା ରହୁଛନ୍ତି?
ଦୁଇଶ ଦୁଇଶ ଦଶଶହ ଭଳିଆ ଦୁଇଶହ ଦଶ ଏମିତି ରହୁଛନ୍ତି ଆଉ।
ତେ ପିଲା ରହୁଛନ୍ତି ମାନେ ସେ ଆଉ କଣ ବେଶୀ ଯେ ରିହିପାରିବନା?
ହଁ ଏବେ ବି ତାପରେ ସମର୍ ଭେକେସନ୍ ସରିଲା ନୂଆ ପିଲାଙ୍କର ସବୁ ଆଡମିସନ୍ ହବ।
ହଁ।
ହଁ।
କେମିତି କୁହ? ସେ ବହେ ଭଲ। ଯାହା ଖାଇବା ପିଇବା ହଉ ନ ହଉ ହଷ୍ଟେଲ୍ ଲାଇଫ୍ ଟା କିନ୍ତୁ ଭଲ।
ହଁ ଏ ସବୁ ଘରେ ତ ଛାଡିକି ଆସିବୁ ସେଟା ମନେ ପଡିଗଲେ ସେମ
ସେ ସେଇଟା ତ ହେଲାଣିି ତ ଘର ଲୋକଙ୍କ ମନେ ପଡନ୍ତାନି କିନ୍ତୁ ସାଙ୍ଗସାଥିରେ ହଷ୍ଟେଲ୍ ରେ ସେ ଟାଇମ ଟା ହିଁ ଭଲ।
ସେ ଟିକେ ରହିଯାଉଛି ହଁ।
ହଁ, ହେନେ ଚଳିବ ଭଲ ଅଛି। ଆ, ତୋମ ଆଉ ୟା ପରେ କଣ ପାଠପଢା ନା କମ୍ପ୍ୟୁଟର ସାଇନ୍ସ ଖାଲି କୋଉ କୋଉ ଲାଇନ୍ ଯିବା ପାଇଁ ମାନେ
ରେ ସ-ହଁ ହଁ
ସଫ୍ଟୱେର୍ ଲାଇନ୍ ସବୁ ତ ଏବେ ପ୍ରାୟତ ସଫ୍ଟୱେର ଲାଇନୁ ଚୁସ୍ କରୁଛନ୍ତି ଆଉ।
ହଁ, ହଁ।
ହଁ, ହଁ ତୋମେ କଣ ଭୁବନେଶ୍ୱରରେ?
ଆଜ୍ଞା, ଆଜ୍ଞା।
ଭୁବନେଶ୍ଵରରେ ଯଦି ଭଲ ନିହାତି କିଛି ନାହିଁ ଏଠି ଭଲ ସୁଯୋଗ ମିଳିବ ତୋମକୁ।
ହଁ, ହଁ।
ହଁ ତ ଜାଗା ଦେଖିକି କଲେ ଭଲ ବି ହେଉଛି ଆଉ।
ଆଜ୍ଞା, ଆଜ୍ଞା, ଆଜ୍ଞା ଆପଣ ଯଦି ହବ ବ ମୋତେ ଟିକେ ରିଟର୍ଣ୍ଣ କଲ୍ ଯଦି ପାରିବେ କରିବେ ତ।
ମୋର ହଉନି ନହେଲେ କରିବାରେ ମୋର କିଛି ପ୍ରୋବ୍ଲେମ୍ ନାହିଁ। କରିବାରେ କଣ ପ୍ରୋବ୍ଲେମ୍ ଗୋଟେ ଭଲ ନା ଆଉ। ମୋର ହଉନି। କଲ୍ ବା ସରି ଯାଇଛି ଅଲରେଡି ନା ସେଥିପାଇଁ। ଆଉ ତୋମେ ଯାହା ସହିତ ଏବେ କଥା ହବ ମାନେ ଏ ହେଲେ କିଛି ଏଇ କ ଥାର କିଛି ହବନି ଆଁ, ପ୍ରାଇଭେଟ୍ କଥା କିଛି ମାନେ ଏ ଯୋଉ ଇଏ ବିଷୟରେ କିଛି ଗପିବନି। ଆ, ରେକର୍ଡ ହଉଛି ନାଇଁରା ସେଥିପାଇଁ ହଁ ହଉ।
ଆଜ୍ଞା ହଁ।
ହଁ, ହଁ, ହଁ।